ମ୍ୟାଡ଼ାମ ନମସ୍କାର।
ସାର୍ ନମସ୍କାର ନମସ୍କାର।
କେମତି ଅଛନ୍?
ହଁ ମୁଁ ବି ଏଇ ଏବେ ଜଷ୍ଟ ଲଞ୍ଚ ସାରିକି ହିଁ ବସିଥିଲି ଆଉ ଆପଣଲ ଆପଣଙ୍କର ଲଞ୍ଚ ସାରିଲାଣି।
ହଁ ହଁ ଆମର ସରିଗଲାଣି।
ଆଉ ଆଜି ସଣ୍ଡେ କଣ କେମିତି ଦିନଟା କଟୁଚି?
ଆଜ୍ଞା ମୁଁ ମୁଁ ଟିକେ ଟିଉସନ ରେ ବ୍ୟସ୍ତ ରହିଯାଇଥିଲି ତାପରେ କି ଗୋଟେ ସପ କୁ ଯାଇଥିଲି ଆମର ଏଇଠି ଗୋଟେ ମହାବୀର ଆମର ଏଇ ଲୋକାଲ ରେ ଗୋଟେ ମହାବୀର ସମ୍ବଲପୁରୀ ହ୍ୟାଣ୍ଡଲୁମ୍ ଗୋଟେ ପଡିଥିଲା ସେଇ ଟେ ଆଜି ଗ୍ରାଣ୍ଡେ ଓପନିଙ୍ଗ ହୋଉଥିଲା।
ଆଚ୍ଛା।
ଆ ସେଇଥିରେ କି ଆଜି ଫଟି ପରସେଣ୍ଟ ସେଲ ପଡିଥିଲା ମୁଁ ଗୋଟେ ଏବେ ପରଚିସ୍‌ କରିଚି ଗୋଟେ। ଆ ବହୁତ୍ କମ ସେ ମାନେ ରେଟ ରେ କେୟାର ଗୋଟେ କିଣିଚିତ ଟ ଚବିଶହ ଟଙ୍କାରେ ଗୋଟେ ଶାଢୀ କିଣିକି ଆଣିଚି।
ଆଚ୍ଛା ଶାଢୀ ଟା ଖା ଶାଢ଼ୀ ଟା କାହା ପାଇଁ ଆଣିଚନ୍ତି ମାନେ ଫ୍ୟାମିଲିରେ
ହଁ ଫ୍ୟାମିଲିରେ ମମି ଙ୍କ ମମି ଙ୍କ ପାଇଁ।
ଆଚ୍ଛା ଆଚ୍ଛା ସେଇଟା କୋଉ ଜାଗାରେ ଅଛି ମାନେ ଲୋକେସନଟା? ହଁ ମୋର ତ ଭଲ ଦିନ ଟା।
ଆ ଆଉ ଆଜି ଆପଣଙ୍କର କଣ ଖାଇବା ପିଇବା ଆଜି କଣ? ବନେଇଥିଲେ।
ଆଉ ମୁ ଆଜି ତ ସଣ୍ଡେ ହଁ। ଆକଚ ମୁଁ ଟିକେ ମୋ ସାଙ୍ଗ ରୁମ୍ କୁ ପଳେଇ ଆସିଥିଲି ସାଙ୍ଗମାନ ନାଇଁ ଆସିଥିଲେ ସମସ୍ତେ ଆଉ ଟିକେ ଭୋଜି ଟିକେ କରିଦେଇଥିଲୁ ଆଉ। ଛୋଟ ଗୋଟେ ଆଉ କିଟି ପାଟିି।
ଆଜ୍ଞା ବହୁତ ହି ବଢ଼ିଆ ଆଉ ଆଉ ଆପଣଙ୍କୁ କଣ ରୋଷେଇବାଷ ଆପଣଙ୍କୁ କଣ ଆସେ?
ମତେ ତ ସେମିତି କିଛି ଆସେନି ମାନେ ଆକ୍ଚୁଲି ମୁଁ କେବେ କରିନି। ସେମିତି ନର୍ମାଲ ହାଲକା ଟିକେ ଇପି ଫିପି ଏମିତି ହେଲା ଆଉ ବେଶ ସିଏ ମାନେ ଶିଖିନି କିଛି ତାପରେ ମୁଁ ବି ହଷ୍ଟ
ମେନଲି କୌଣସି ରେସିପି ଉପରେ କଣ ଯାଇନାହାନ୍ତି ଆଉ।
ନା ନା ମୁଁ କେବେ ବି ଯାଇନି ମାନେ ଘରେ ଥିଲାବେଳେ ବି କେବେ ଟ୍ରାଏ କରିନି ଆଉ ତାପରେ ବାହାର କଉଁ ଆସିଲା ପରେ ଏଠି ହଷ୍ଟେଲରେ ହିଁ ରହୁଥିଲେ ତ ହଷ୍ଟେଲ ରେ ସେମତି କିଛି ଫାସିଲିଟିସ୍ ନାହିଁ ମାନେ ରୋଷଇ କରିକି ଖାଇବା। ପାଇଁ କି କଣ ତ ଏମିତି ଛୁଟି ଫୁଟି ଦିନ ହେଲେ ସାଙ୍ଗ ମନଙ୍କ ପାଖକୁ
ପାଇଁ ଆପଣ ଆପଣ ଆଜି କଣ ପଢ଼ାପଢ଼ି ପାଇଁ କଣ ପ୍ରିପେୟାର ହଉଛନ୍ତି ବୋଧେ?
ନାଇଁ ମୋର ତ ମାଷ୍ଟର୍ସ ସରିଲାଣି କମ୍ପ୍ଲିଟ୍ ଏବେ ଅଛି ଜବ୍ ଫବ। ଟିକେ ଖୋଜା ଖୋଜି ଚାଲିଛି ଆଉ।
ଆଜ୍ଞା ଆପଣ ଏମେ କରିଦେଇଛନ୍ତି।
ହଁ ହଁ ମୋର ସରିଲା ଏଇ ଏପ୍ରିଲରେ ହିଁ ମାନେ ଏଇ ଟ ଟ୍ୱେଣ୍ଟି ସିକ୍ସରେ ହିଁ ସରିଲା।
ଆଚଛା ବହୁତ ବଢ଼ିଆ। ଆଉ ଆପଣଙ୍କ କହୁନାହାନ୍ତି କୁହନ୍ତୁ।
ନାଇଁ ନାଇଁ ମୁଁ କହିଲି ଆପଣ ମାନେ ଏବେ କଣ କହୁଥିଲେ ନା ଟିଉସନ ରେ? ଥିଲେ ବୋଲି ମାନେ ଟିଉସନ ଯାଇଥିଲେ ନା ଟିଉସନ୍
ହଁ ମୁଁ ଟ୍ୟଉସନ କରୁଛି ଏବେ ଦିଟା ପିଲାଙ୍କୁ ସେଇଠି ଟିଉସନ ଯାଇଥିଲି। ତାଙ୍କ ଘରକୁ ଯାଇଥିଲେ ଆସିଲା ବେଳେ ମୋ ମନରେ କରିଥିଲେ କି ନାଇଁ ମୁଁ ସେଇ ଦୋକାନ କାନ୍ ଟିକେ ଯିବି ଆଉ ଟିକେ କଣ ଗୋଟେ କିଣିବେ ସେଠି ଆଜି ବହୁତି ବହୁତ ଲୋକ ହେଇଥିଲେ। ଙ୍କର ଗୋଟେ ଓପନିଂ ହଉଥିଲା ଆଉ ସେଲିବ୍ରିଟି ମାନେ ବି ଆସିଥିଲେ ଓଡିଆ ଇଣ୍ଡଷ୍ଟ୍ରୀ ର ଯେମିତିକି ଦୀପକ ସାର୍। ତାପରେ ଏଲି ମ୍ୟାଡାମ ଯୋଉ ରଜ କ୍ୱିଇନ୍ ରେ ଯୋଉ ଅଛନ୍ତି ସେଇମାନେ। ସେମାନେ ଆଜି ଆସିଥିଲେ ଗ୍ରାଣ୍ଡ ଓପନିଂ ହଉଥିଲା ଆଉ। ବହୁତ ଭଲ ଲାଗିଲା ସେଠି କିଣିକି। ଆଉ ସେମାନଙ୍କୁ ବି ଦେଖିକି ବହୁତ କଥାବାର୍ତ୍ତା ହେଇକି ମଧ୍ୟ ବି ବହୁତ ଭଲ ଲାଗେ
ଆଚ୍ଛା। ହଁ ବହୁତ ବଢ଼ିଆ ହିଁ କଥା କଣ ହଁ ମୋର ଚିକେନ ହିଁ।
ଆଛା ଚି ମୁଁ ଆଜି ମାଛ ଖାଇଛି।
ଓହୋ।
ଆପଣ କେବେ ଚିକେନ୍ ରୋଷେଇ କରନ୍ତୁ ଦେଖିବା ସେ ଭଲ ହଉ ମନ୍ଦ ହଉ କେମିତି ଆ ଗୋଟେ କରନ୍ତୁ ତ।
ହଁ ଟ୍ରାଏ କରିବି ନିହାତି ତ ମୁଁ ତ ଏବେ ବି ମାନେ ହଷ୍ଟେଲରେ ଥିଲି ନା ତ ମୁଁ ଜବ୍ କୋଉଠି ହେଇଗଲେ ମୁଁ ବି ରୁମ୍ ସିଫ୍ଟ କରିନେବି। ତ ସେଇଠି ତ ନିଜେ ବନେଇକି ହିଁ ଖାଇବାକୁ ପଡ଼ିବ ତ ଶିଖିବାକୁ ପଡ଼ିବ କିଛି କିଛି ଜିନିଷ। ଆଉ ସେମିତି ତ ଧୀରେ ଧୀରେ କଲେ ହିଁ ଶିଖିବି।
ତ ସେଇଟା ଟ୍ରାଏ କରିବି ନିହାତି ଟ୍ରାଏ କରିବି ଆଉ ଯେହେତୁ ଚିକେନଟା ମୋର ପସନ୍ଦ ବହୁତ୍ ହଁ ତ ମୁଁ ସେଇଥିପାଇଁ ଟିକେ ଡରୁଛି ଆକ୍ଚୁଆଲି କରିବା ପାଇଁ କାରଣ ଖାଇବାଟା ଯଦି ଭଲ ନ ଲାଗିବ ନଷ୍ଟ ହିଁ ହବ।
କିଛି ନାଇଁ କିଛି ନାଇଁ ଆପଣ ଆପଣ ବନାନ୍ତୁ ଆଉ ଭଲ ହଉ ମନ୍ଦ ଆପଣ ତ ନିଜେ ଖାଇବେ ନା କହାଡୁ କଣ ମିଳିବ? ଆଉ ନିଜ
ନା ନା ନିହାତି ନିହାତି ମୁଁ ଟ୍ରାଏ ହିଁ କରିବି ଆଉ ଆପଣ ରୋଷେଇ ବାସ ସି ଖୀ ଛନ୍ତି କିଛି ମାନେ କରିଛନ୍ତି କେବେ ଖୁବ
ତେ ମୋର ମାନେ ହବି କହିବାକୁ ଗଲେ ମତେ ଟିକେ ରୋଷେଇରେ ମତେ ବହୁତ ଇ ଇଟ୍ରେଷ୍ଟେ୍ଡ ହା ହା ହା ଆଉ ଆପଣଙ୍କର ହବି କଣ କୁହନ୍ତୁ?
ହବି ମୋତେ ସେମିତି ଗୀତ ଶୁଣିବା ପାଇଁ ଭଲ ଲାଗେ। ଆଉ ଏମିତି ଫ୍ରି ଟାଇମରେ ସେମିତି ତ ଟାଇମ ମିଳେନି। ଆଉ ସେମିତି ମୋତେ ହବିଜ୍ ଆକ୍ଚୁଆଲି କହିବାକୁ ଗଲେ ମୋତେ ଗୀତ ଶୁଣିବା ହିଁ ବହୁତ ପସନ୍ଦ ଆଉ ନହେଲେ ଏମି ତି ମତେ ଟିକେ ମୁଁ ଟିକେ ନିୁଜ୍ ଫ୍ୟଜ୍ ଦେଖିବାକୁ ଟିକେ ଭଲ ଲାଗେ। ନ୍ୟୁଜ୍ ଉପରେ ଟିକେ ଡେଲି ଏସବୁ ଟିକେ ଆଉ। ପୋଡ଼କାଷ୍ଟ ଫୋଡ଼କାଷ୍ଟ ଏଗୁଡ଼ା ସବୁଟେ ଦେଖିବାକୁ ଭଲ ଲାଗେ ଆଉ।
ବହୁତ ବଢିଆ ଆପଣଙ୍କଠୁ ଏଇ ଏକ୍ସେପେରେ ଟା ଶୁଣିକି ମତେ ବହୁତ ଭଲ ଲାଗିଲା ଆଉ ମୁଁ ବି ଟ୍ରାଏ କରୁଛି ମୁଁ ବି ଆପଣଙ୍କ ଭଳିଆ ପୋଡକାଷ୍ଟ୍ ହେରିକା ଏଇଗୁଡା ତ ପୁଣି ଶୁଣିଲେ କିଛି ବି ଗୋଟେ କିଛି ବି ଶିଖିହବ।
ଖନ୍ତୁ ମାନେ ନ୍ୟୁଜ୍ ତ ହଁ ସେମିତିକା କାରଣ ଡେଲି ଡେଲିକା ବେସିସ୍ ରେ ଆପଣଙ୍କର କାମ ରହୁଥିବ ବହୁତ ସାରା। ତ ମେ ବି ସମୟ ମିଳୁନଥିବ କିନ୍ତୁ ଫ୍ରି ଟାଇମ ରେ ମୁଁ ନିହାତି ସଜେଷ୍ଟ କରିବି କି ତମେ ପୋଡକାଷ୍ଟ ଦେଖ ବୋଲି ମାନେ ଯୋଉଟା ଏବେ ତ ଓଡ଼ିଆରେ ବି ଆମର ହେଇଗଲାଣି ପୋଡ଼କାଷ୍ଟ ବହୁତ ସାରା ଚ୍ୟାନେଲରେ ଆସିଯାଉଛି। ଅ ବହୁଶାରା ମାନେ ଇନଷ୍ଟାଗ୍ରାମ୍ ଯେଉଁ କ୍ରିଏଟର୍ ଅଛନ୍ତି ଟିକେ ମାନେ ଭଲ ଭଲ କ୍ରିଏଟର୍ ସେମାନେ ବି କରୁଛନ୍ତି। ତ ଦେଖନ୍ତୁ ବହୁତ ଭଲ ଜିନିଷ ସେଇଟା ବି ଭଲ ଲାଗିବ ଆପଣଙ୍କୁ ଦେଖିଲେ ବହୁତ ଜିନିଷ ଶିଖ ଶିଖିବା ପାଇଁ ମିଳିବ ଆଉ ଯେଉଁଟା ମାନେ ଗୋଟେ ଥାଏନି ଗୋଟେ ମାନେ ଅନନୋନ ଜିନିଷ ମାନେ ଆମେ ତେ ଟୋଟାଲି ଜାଣିବି ନଥାଉ ଏମିତି ଜିନିଷ କିଛି ଅଛି ବୋଲି। କି ଏକ୍ଜିଷ୍ଟ କରୁଛି ତ ସେଇଗୁଡ଼ା ବି ମାନେ କିଛି କିଛି ତ ରିଆଲିଟି ତ ଜାଣିପାରିବା ନା ଆମେ। ସେଟା ଏକ୍ସପିରିଏନ୍ସ ମେ ବି ନ କରିପାରିବା କିନ୍ତୁ ତ ଜାଣି ତ ପାରିବାେ କି ହଁ ଏମିତି କିଛି ଅଛି ବୋଲି ଗୋଟେ ଜିନିଷ କି ଏମତି ଏମିତି ହଉଛି। ଡେଲି ଡେଲିିକା ନିହାତି ସେଟା ଦେଖନ୍ତୁ ହୁଁ। ଆଉ ଆପଣଙ୍କର କଣ ମାନେ ଫେବରେଟ୍ କଣ ଆପଣ ତ କୁକ୍ କରୁଛନ୍ତି କହୁଛନ୍ତି ମାନେ ମାନେ ଆପଣଙ୍କୁ ଭେଜ୍ ଭଲ ଲାଗେ ନା ନନ ଭେଜ ଭଲ ଲାଗେ।
ମତେ ଦିଟା ଯାକ ବହୁତ ଦିଟା ଯାକ ଭଲ ଲାଗେ ମୁଁ ଟିକେ ନନଭେଜ କୁ ମତେ ଟିକେ କଣ ଅଧି
ଆଛା ଆଛା ମତେ ଥାେବି ସେଇ ହିଁ ନନ୍ଭେଜ୍ଟା ମୋର ବହୁତ ମାନେ ଭେଜ୍ ବି ପସନ୍ଦ ବଟ୍ ଆ ଯେ ତୁ ବାହାରେ ରହୁଛୁ ତ ବେଶି ପ୍ରିପ କାରଣ ଘରେ ଥିଲେ ତ ବହୁତ ସାରା ରେଷ୍ଟ୍ରିକସନ୍ ଏ ଏତ ଏଇ ବାରରେ ଖାଉନି ଏଇ ଡେ ଅଛି ଆଜି ଅକେଜନ ଇଏ ସିଏ ତ ବାହାରେ ରହିଲେ ସେଗୁଡ଼ା ଏତେ ଏକରେ ତ ମନ ରୁହେନି କି ଜାଣିବାକୁ ବି ସମୟ ନଥାଏ ତ ବେଶୀ ଟାଇମ୍ ମ୍ୟାକ୍ସିମମ୍ ଟାଇମ୍ ନନ୍ଭେଜ୍ ହିଁ ଖାଇଦଉଛୁ।
ଆଜ୍ଞା ଆପଣଙ୍କୁ ଘର କାମ କରିବାକୁ କଣ ଭଲ ଲାଗେ କୁହନ୍ତୁ?
ଆଜ୍ଞା।
ଆପଣଙ୍କ ଘର କାମରେ କଣ କଣ କରିବାକୁ ଭଲ ଲାଗେ?
ଘର କାମ ସେମତି ସେମିତି ତ ଘରେ କେବେ କିଛି ମାନେ ସେମିତି କରିନୁ ହଁ। ସେମିତି ଯେତିକି ଯା ଦିଆ ହୁଏ ଟ୍ରାଏ କରୁ କରିବା ପାଇଁ। ମତଲବ ସେମିତି ହେଲ୍ପ କିଛି ପାଖରେ ଘରେ ଯେତେବେଳେ କେହି କିଛି ଭାଇ ଭଉଣୀ କି ବାପା ବୋଉ କିଛି କୁହନ୍ତି କି କଣ କରନ୍ତି। ବାହାର ହଉ ମାନେ ଇନସାଇଡ୍ ହଉ ଆଉଟ୍ସାଇଡ୍ ହଉ ଯାହାବି କାମ ଥାଏ ମୁଁ ବେଶୀ ଆଉଟ୍ସାଇଡ୍ର ର କାମ କରିବାକୁ ଭଲ ପାଏ ମାନେ କିଛି ବାହାରର କିଛି କାମ ଯାହା ବି ଥିବ। କିଛି ବି କାମ ହଉ ମୋତେ ଭଲ ଲାଗେ ମାନେ ଯାଇକି କେଉଁଟ ଗୋଟେ କରିବା ପାଇଁ ସିଏ ତ ମ୍ୟାକ୍ସିମମ୍ କାମ କରେ ମୋ ବାପାଙ୍କର ବହୁତ ସାରା କାମ କରେ ଯାଇକି। କାହାର କାର କିଛି ବି ଅଫିସିଆଲ୍ ୱାର୍କ ଥାଏ ବି ଯାଇକି କରିକି ଆସେ ମୁଁ ନିଜେ ବାପା କୁହନ୍ତି କି ଯାହା କରିଦେ ଆସିବୁ। ତୁ ଜାଣିବୁ ସେ ଜିନିଷଟା କେମିତି କଣ ହେଉଛି।
ବହୁତ ବଢି
ଯେଉଟ ବି ଥିବ ତ କରିଦିଏ ସେମିତି କିଛି ନାହିଁ କି ନା ଏଟା
ପାଇଁ ହଷ୍ଟେଲ ରେ କଣ ମାନେ କଣ ପାଇଁ ପ୍ରିପୋର ହଉଛନ୍ତି କି ହଷ୍ଟେଲରେ ହଉଛନ୍ତି
ହଁ ନା ନା ମୋର ଯୋଉ ଆକ୍ଚୁଆଲୁ ମୋର ଯୋଉ ପିଜି ଚାଲିଥିଲା ଏବେ ଦିଇ ବର୍ଷ ସେଇଠି ଏଇଠି ହିଁ ଆସିଥିଲି ଭୁବନେଶ୍ୱରରେ ହିଁ ଅଛି ଅଁ ତ ସରିଲାଣି ଏବେ ତ ଛାଡ଼ିନି ହଷ୍ଟେଲ କେଉଠି ଜପ୍ ଫପ୍ ହେଲେ ଟିକେ ମୁଁ ରୁମ୍ ସିଫ୍ଟ କରିବି ଏବେ ଅ
ଆଜ୍ଞା ଆପଣ ଗଭର୍ଣ୍ଣମେଣ୍ଟ ପାଇଁ ପ୍ରିପାରେସନ୍ ହଉଛନ୍ତି?
ଗମେଣ୍ଟ ପାଇଁ ମାନେ ହଉଛି ମାନେ ମୁଁ ଯେମିତି ପ୍ରପର ତ ଟାଇମ୍ ହୁଏନି ବଟ ଆଟେମ୍ଟ କରୁଛି ଗୋଟେ ଗୋଟେ ଏକ୍ସାମ୍ ଆଉ ସେମତି କାରଣ ଯଦି ପିଜି ଚାଲିଥିଲା ମାନେ ସଡ଼ନ ଗ୍ରାଜୁଏସନ୍ ସରିଲା ଦେନ୍ ପିଜି ମୁଁ ଆଡମିସନ କରିନେଲି ତ ପିଜି ପିଜି ରେ ଚାଲିଲା ନା ତ ମଝିରେ ମଝିରେ କିଛି କିଛିଟା ଏକ୍ଜାମ ଚାଲିଛି ଆଉ। ଆଟେଣ୍ଡ କରୁଛି ତାପରେ ଟାଇମ୍ ଟିକେ ଦେବା ଆଉ ନା ନା ମୋର ଟ୍ୱେ ଟ୍ୱେଣ୍ଟି ଫୋର୍ରୁ ଟ୍ୱେଣ୍ଟି ସିକ୍ସ ଥିଲା ମୋର ଏକାଡେମିକ୍ ଇୟର୍ଟା ମାନେ ପିଜିଟା ସରିଗଲା। ମାନେ ଏଇ ଟ୍ୱେଣ୍ଟି ସିକ୍ସିରେ ହିଁ ସରିଲା।
ଆଚ୍ଛା
ହ ତ ଚାଲିଛି ଆଉ ମାନେ ଏବେ ତ ଆଉ ମାନେ ଆକ୍ଚୁଆଲି ତ ଜବ୍ ତ ନିହାତି ଗୋଟେ ଆବଶ୍ୟକ। ଯେହେତୁ ସରିଲାଣି ପିଜି ତା ଭିତରେ ବି ମୁଁ ମୋର ପ୍ରିପେୟାର୍ କରିବି ନିଜେ ନିଜେ କରିବାକୁ ତ ପଡିବ ନା।
ଆଜ୍ଞା ମ୍ୟାଡାମ ଟିକେ କହିପାରିବେ ଗମେଣ୍ଟ ଜବ ପ୍ରିପେୟାର ପାଇଁ କଣ କଣ କେମିତି ଆ କିଛି ପଢାପଢି କଲେ କଣ କେମତିକା ଆ ନିଜକୁ ଟିକେ ଫୋକସ ଦବା ପାଇଁ ପଡିବ ଟିକେ ଆପଣ କହିପାରିବେ କି
ହଁ ନିହାତି ମତଲବ ମୁଁ ତ ସେମିତି କମ୍ପ୍ଲିଟଲି କରିନି ମାନେ ରେଗୁଲାର ବେସିସ୍ରେ ତ କରିପାରେନି। ବଟ୍ ଯେତିକି ମୋ ସାଙ୍ଗମାନେ ବି ବହୁତ ଜଣ ପ୍ରିପେୟାର ହେଉଛନ୍ତି ମୁଁ ତାଙ୍କୁ ଯେତିକି ଦେଖିଛି କି ଅନଲାଇନ୍ ବି ହେଉ ଅଫଲାଇନ୍ ହେଉ ଯେତିକି ଯାହା ଜାଣିଚି ଆପଣ ତ ମାନେ ବହୁତ ମ୍ୟାକ୍ସିମମ୍ ଟାଇମ୍ ଦେବାକୁ ପଡ଼ିବ। ଫାଷ୍ଟ ଥିଙ୍ଗ ଆଉ ଯେ କ୍ୟାପିଟାଲିରେ ଟିକିେ ମାନେ ପ୍ରିପୋର ହେବାକୁ ପଡ଼ିବ ତାସହ ମକ୍ ଟେଷ୍ଟ ଗୁଡ଼ା ଦେଲେ ଆପଣଙ୍କର ଟିକେ ମାନେ କ୍ଲିଅର ହେଇଯିବ ସବୁ ଜିନିଷ ଆଉ ଯେହେତୁ ରହୁଛି ସବୁ ଏତେ ସାରା ଜିକେ ଫିକ କେ ମ୍ୟାଥ ରହୁଚି। ଜୋଉଟା କ୍ରିଟିକାଲ୍ ଜିନିଷ ନା ତ ଟାଇମ ମ୍ୟାନେଜମେଣ୍ଟ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଟାଇମ୍ ମ୍ୟାନେଜମେଣ୍ଟ ତ ସେଇଟା ଯଦି ଆପଣଙ୍କର ଠିକ୍ ଥିବ ତାହେଲେ ଆପଣ ଏକ୍ଜାମରେ ପ୍ରପର୍ ମାନେ ଆନ୍ସର ତ କରିବେ କରିବେ ତା ସାଙ୍ଗରେ ଆପଣଙ୍କ ପାଖରେ ଟାଇମ୍ ବି ଥିବ ଆପଣାନେ ରଚେକ୍ ବି କରିପାରିବେ କି ମୋର କୋଉଠି ଯଦି ଭୁଲ ଥିବ କି କଣ ଥିବ ଆଉ ଅଫଲାଇନ୍ କୋଚିଂ ବି ତ ଏବେ ତ ଆଭେଲେବୁଲ ସବୁ ଅନଲାଇନ୍ ଅଫଲାଇନ୍ ବହୁତ ସବୁଆଡ଼େ ତ ଆକ୍ଚୁଆଲି ଅଫ ଲାଇନ କୋ ଚିଙ୍ଗ ଟା ଭଲ ଅଫ ଅନଲାଇନ୍ ବି ବୋହୁତ ସାରା ଭଲ ରହୁଚି ଅ ତ ସେଇ କିନ୍ତୁ ଅନଲାଇନ ରେ ଏଇଆ ଟିକେ ଡିଷ୍ଟ୍ରାକ୍ସନ୍ କାହିଁନା ସେମିତି ତ ସମସ୍ତଙ୍କର ହୁଏନି ବଟ୍ ଅଫଲାଇନ ଟାକୁ ବେଶୀ ତ ଆଫ୍ଲାଇନ ରେ ଇଏ କଲେ ବେଟର। ଆଉ ଲାଇବ୍ରେରୀ ଟିକେ ଗଲେ ବି ଭଲ ହେବ।
ଆଜ୍ଞା ବହୁତ ଆପଣଙ୍କ ସହିତ କଥା ହେଇକି ମୋତେ ବହୁତ ବଢିଆ ଲାଗିଲା ଆଉ ମତେ ବହୁତ କିଛି ବି ଶିଖ ଖିବାକୁ ମିଳିଲା ଯେମତି କି ପୋଡକଷ୍ଟ ରୁ କିଛି ଭଲ ଭଲ ଆଉ ମାନେ ଡେଲି ଡେଲି ନିଉଜ ଜାଣିବା କିମ୍ବା ଗମେଣ୍ଟ ଜବ ପାଇଁ କିଛି ପ୍ରି ପାର ହେବା ପାଇଁ ଆପଣ ବହୁତ ବଢ଼ିଆ ଟିପ୍ସ ଦେଲେ ବହୁତ୍ ବଢିଆ ଥାଙ୍କ୍ ୟୁ ଆପଣ ଥାଙ୍କ୍ ୟୁ ସୋ ମଚ୍
ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ। ହାଲୋ